ସ୍ଥି।
ହଁ ତମର ତା ଅଛି ତୁମର।
ହଁ ତୁମର ଆସୁଚି।
ହଁ ହଁ ବଢିଆ ବଢିଆ ଆଉ ଏଇନା ଅ ନା ଆ ରୋସେଇ ଚାଲିଛି ଖିଆ ହବ ଆଉ।
ଏତେ ଲେଟ୍।
ହଁ ହଁ ଆଉ କଣ କରିବା ଆମର ସବୁବେଳେ ଲେଟ। ଆହୁରି ବି ଲେଟ୍ ହୁଏ ଏଗାରଟା ସାଢେ ଏଗାରଟା।
ଆରେ ଭାଇ।
ହୁଁ ହୁଁ
ହଉ ଠିକ ଅଛି ଆ ମୁଁ ଖାଇସାରିଲି ମୁଁ। ଆଠଟାରୁ ସାଢେ ସାତଟାରେ ଖାଇ ପଡୁଚି ଖାଇଦଉଛି।
ଆ ସାଢେ ସାତଟା ରୁ ଆଠଟା ଭିତରେ।
ହୁଁ ହୁଁ କେବେ କେବେ ତାଠୁ ବି ଜଲଦିହେଇଯାଉଚି ସାଢେ ଛଅ ଟା ସାତଟରେ ଖାଇଦଉଚି ସୋଇପଡୁଛି। ବହୁତ ଜଲ୍ଦି।
ଶୋଇ ବି ପଡୁଚ
ହୁଁ।
କେତେବେଳେ ଶୋଉଚ?
ମୁଁ ସେଇ ଇ ଆଜି ତ ଏତେ ଯାକେ ଚେଇଁଚି, ନ ନହେଲେ ଏତେ ବେଳକୁ ଶୋଇ ସାରିବା କଥା ବହୁତ ଜଲ୍ଦୀ ସାଢେ ସାତଟା। ସାମିନ୍ ଆଠଟା ବେଳକୁ ଶୋଇ ପଡିଛି ଖାଇକି
ଆଟା ବେଳୁ ଆଟ ଟା ବେଳୁ ଶ ମାନେ ଶୁଆ ହେଇଯାଉଛି
ହୁଁ, ଆଟ ଟା ବେଳକୁ ଶୋଉଚି, ସକାଳ ଆଠଟାରେ ଉଠୁଛି ଆଠଟା ସକାଳ ଆଠଟା ନଅଟା।
ହଁ ମାନେ ସନ୍ଧ୍ୟା ଆଠଟାରେ ଶୋଇକି ସକାଳ ଆଠଟାରେ ଉଠା ହଉଛି
ହୁଁ ବାର ଘଣ୍ଟା ନିଦ ବହୁତ ଭଲରେ ଶୁଉଛି
ଏଇ ଭାଇସ ଏତେ ସମୟ ଶଉଛ
ହୁଁ ହୁଁ ଦିପହର ବି ଶଉଛି
ଦିପହରେ ବି ଶୁଆ ହଉଛି
ହଁ ଦି ପରେ ସେ ଟିକେ ଉଠିକି ନା ସେଇ ଉଠିକିନା ତ ଆଠଟା ବେଳକୁ ଉଠିକିନା ଫୋନ ଟିକେ ଦେଖୁଛି ତ ସେଇ ଦେଖି ସାରିଲା ପରେ ଖାଇକି ବ୍ରସ୍ କରିକି ଖାଇକି ତାପରେ ପୁଣି ଟିକେ ଶେଇପଡୁଛି ତାପରେ ପୁଣି ଉ ଠିକି ମାମା ଡାକିଲେ ଉଠିକି ଗାଧେଇ ଯାଉଛି ଗାଧେଇକି ଆସିକିନା ଖାଉଛି ଖାଇକିନା ଶୋଇପଡୁଛି ତାପରେ ତିନିଟା ବେଳକୁ ଉଠିକିନା ମାର୍କେଟ୍ ଟିକେ ଯାଉଛି କଲେଜ୍ ଛିଟି ଅଛି କଲେଜ୍ ଛୁଟି ଅଛି ବୋଲି ଏମିତି କରୁଛି କଲେଜ୍ ଖେଲିଲେ ପୁଣି ଏଇ ଏଚ୍ ଡବ୍ଲୁ ସାରିବାକୁ ପଡୁଛି ଯା ଇକି ଆଉ କଲେଜ୍ ତ ପୁରା ସକାଳ ଆଟାରୁ ରାତି ପାଞ୍ଚଟା ଯାଏ ତାର ପୁଣି ତାର ଆଚ୍ଚ ଡବ୍ଲୁ ହଁ ରାତି ଆଟାରେ ହେଲେ ନଅଟାରେ ପହଞ୍ଚିବି ନଅଟାରୁ ଏ କେଂଟିନି ଯିବି ନେହେଲେ ହଷ୍ଟେଲ୍ ଯିବି କାମ ଅଛି ତାପରେ ସାଢେ ଯଉ ସାଢେ ନଅଟା ନଅଟା ପଇଁଚାଳିଶ ରୁ ଗୋଟ ଗୋଟେ ଯାଏ କ୍ଲାସ୍ ଅଛି ତିନିଟା କ୍ଲାସ୍ ତାପରେ ଗୋଟେ ରୁ ଦୁଇଟା ଲଞ୍ଚ୍ ବ୍ରେକ୍ ଅଛି ତାପରେ ଏ ଅମ୍ମ ପୁଣି ଦୁଇଟାରୁ ପାଞ୍ଚଟା ଯାଏଁ କ୍ଲାସ୍ ଅଛି ପାଞ୍ଚଟାରୁ ପୁଣି କଲେଜ୍ ଟା ଟିକେ ଘରଠୁ ଦୁର ନା ଦୂର ବାଟ ତ ଘରକୁ ପହଞ୍ଚୁ ପହଞ୍ଚୁ ୱନ୍ ଆୱାର ପରେ ହେଇଯାଉଛି ମାନେ ପାଖାପାଖି ସାତଟା ବାଜି ଯାଉଛି ତାପରେ ସେଇଠୁ ଘରକୁ ଆସନା ବି ଟିକେ ଫ୍ରେଶ୍ ହେଇକି ଗୋଡ ହାତ ଧୋଇ ହେଇକି ପୁଣି ଏଚ୍ ଡବ୍ଲ୍ୟୁ ଯାହା ଦିଆ ହେଇ ଥିବ ସାରୁଛି କିବା କଣ ପ୍ରା କ୍ଟିଟାଲ ଯୋଉଟା ହେଇଛି ସେଇଟାକୁ ଆଉ ଥରେ ଦେଖଉଛି କଣ ହେଇଛି ଟିକେ ଦେଖିଦେଉଛି ତାପରେ ପୁଣି ଘରେ ଡାକିଲେ ଖାଇକି ଶୋଉଛି ପୁଣି ସକାଳୁ ଉଠି ଯାଉଛି କଲେଜ୍ ଏବେ ଖାଲି ର ଜ ଛୁଟି ଟା ହେଇଛି ବୋଲି ଏମିତି ଆଉ
ଓ ମାନେ ଏଥର ଏକାଥରେ ଆଗୁଆ ରେଷ୍ଟ ଆଉ ଆଉ କେତେବେଳେ କଲେଜ୍
ହ
ହଁ ମୋର ହଁ ତମେ କହିଲ ତମେ ଯେତେବେଳେ କଲେଜ୍ ରହୁଛି କେତେବେଳେ ରାତିରେ ରହୁଛ
କଣ ଯେତେବେଳେ କଲେଜ୍ ରହୁଛି ସେତେବେଳେ ରାତି ଦଶଟା ହେଇଯାଉଛି ଦଶଟା ଏଗାରଟା
ତାହେଲେ ତମେ ଏବେ ମାନେ କଣ ଖାଉଛ ଯେ ଏବେ ଜଲ୍ଦି ଖାଇକି ଶୋଇ ପଡୁଛ କଣ ଖାଉଛ ସନ୍ଧ୍ୟାବେଳେ
ଏବେ ରୁଟି ଖାଇଥିଲି
ହଁ ରାତିରେ ରୁଟି ଆଉ ହଁ ଭଲ ଆମର ବି ରୁଟି ରୁଟିକୁ କଣ ଖାଇଲ
ରୁଟି କୁ ସେଇ ଚିକେନ୍ ଚିକେନ୍ ମାନେ କସା କ ସେଇଟା ଖାଇଥିଲି ଆଉ ଆଳୁ ଆଳୁ ଭଜା ଖାଇଥିଲି
ପୁରା ବାଡ଼େଇ ଦେଇଛ ଆଉ ରୁଟି ଚିକେନ୍ ଆଉ
ହୁଁ ହୁଁ
ଭଲ ଭଲ ଆମର ହେଇନି ହବ ଆଉ ଚାଲିଛି ରୋଷେଇ
ଆଛା
ନାଇଁ ତମେ କଣ ଏତେ ଜଲ୍ଦି ଖାଇାର କାରଣ କଣ ଜାଣିଛ ଏତେ ଜଲ୍ଦି ଖାଇଲେ ଭଲ ନା କଣ
ଭଲ ନୁହେଁ ମତେ ଏବେ ଟିକେ ଏ ମାନେ ଭଲ ଲାଗିନି ବି ଏତେ ସମୟ କଣଟା କରିବି ବି ଯଦି ନ ଖାଇକିନା ବି ଏତେ ଜଲ୍ଦି ଯଦି ନ ଖାଇବି ଏଗାର ଦଶଟା ଏଗାର ଫାଇନାଲରେ କଣ କରିବି ଆଗୁଆ ଖାଇଦିଏ ନିଦ ବି ଲାଗେ ମେଡିସିନି ବି ନେଉଛି ନା ଏବେ ଇଏ ଯୋଉ ଆଲର୍ଜି ମେଡିସିନି ନେଉଛି ନା ତ ସେଇ ମେଡିସିନି ବି ଟିକେ ଅଛି ନା ଟିକେ ନିଦ ଲାଗିବ ବୋଲି ତ ଡାକ୍ଟର କହି ଏଇ ସନ୍ଲଲାଇଟି ଆଲର୍ଜି ଅଛି ଆଉ ଟସ୍ ଆଲର୍ଜି ଅଛି ମାନେ ଦୁଇ ପ୍ରକାର ଆଲର୍ଜି ଅଛି ଆଉ ଟିକେ ପାଣି ଫାଣି ଯୋଗୁ ସ୍କ୍ରିନ୍ ଟିକେ ଖରାପ ଅଛି ତ ସେଥିପାଇଁ ଡକ୍ଟର କହିଛନ୍ତି କି ଜଲ୍ଦି ଖାଇଁନା ଶୋଇ ପଡିବେ ମାନେ କିଛି କରିବେନି ଅଧିକା ରାତ୍ ଯାଏଁ ଚେଇଁବେନି ଫୋନ ଫୋନ ବେଶ ୟୁଜ କରିବେନି ତ ସେଥିପାଇଁ।
ଓ ଫୋନ ବି ୟୁଜ ନ କରିବାକୁ ମନା କରିଛନ୍ତି ଅଧିକ ନା।
ହଁ ହଁ ସେଇଟା।
ସେଇଥି ପାଇଁ ବୋଧେ ଫୋନ ୟୁଜ ହଉନି ଆଉ।
ହୁଁ।
ଆଉ କଣ ଫୋନ ରେ ତଥାପି ଦିନ କେତେ ଘଣ୍ଟା ୟୁଜ୍ କରୁଛନ୍ତି।
କଣ ଦିନକୁ ତିନି ଘଣ୍ଟା, ଦୁଇ ଘଣ୍ଟା ସେମିତି ଆଉ।
ଫୋର୍ ଈଞ୍ଚ ଟା ଅଛି ତମର ନାଁ ନାଇଁ।
କଣ?
ଇନଷ୍ଟା, ଇନଷ୍ଟା ଚଲୋଉଛ।
ହଁ ଇନଷ୍ଟାଗ୍ରାମ ଚଲଉଛି ସେମତି କିଛି ନାହିଁ ସେମତି ଖାଲି ଥ୍ରେଡ ଇନଷ୍ଟଲ କରିବା ପାଇଁ ଚଲଉଛି ଇନଷ୍ଟାଗ୍ରାମ।
ଓହୋ କଣ ଆକାଉଣ୍ଟରେ ତମର କିଛି ପୋଷ୍ଟ ଫୋଷ୍ଟ କରିଛ ନା ନାଇଁ।
ହଁ ନିଜ ଫଟୋ ପୋଷ୍ଟ କରିଛି ଦୁଇଟା ଆଉ ନିଜ ଫଟୋ ଡିପି ବି ଥିଲା। ତ ସେଇଟା ଏବେ ରିମୁଭ୍ କରିଦେଇଛି। ତ ଇନଷ୍ଟ୍ରମ ଆଇଡି ଏବେ ଡିଆକ୍ଟିଭ କରିଦେଇଥିଲି ତ ଡିଆକ୍ଟିଭ ରିଆକ୍ଟିଭ ଏବେ ଅନଆକ୍ଟିଭ କରିଛି ତ ସେମିତି ଖାଲି ରିଲିସ କଲ କରୁଛି ଇନଷ୍ଟା ରେ ଆଉ।
ଓ ହୋ କେତେ ଫଲୋର୍ସ ଅଛି ଇନଷ୍ଟା ରେ।
ତାକୁ ଥ୍ରି କେ ପାଖା ପାଖି।
ଥ୍ରି କେ।
ହୁଁ ହୁଁ।
ଥ୍ରି କେ କଣ ସବୁ ଜାଗ ତମର ଚିହ୍ନା ପରିଚ।
ହୁଁ ହୁଁ ଚିହ୍ନା।
ଏତେ କେମତି ହେଲା ଥ୍ରି କେ।
ମୋରି୍ ଫିପଥ ରୁ ଇନଷ୍ଟାଗ୍ରାମ ଅଛି ଫିପ୍ଥ ରୁ ଥିଲା ମୋର ୱାନ କେ ଫୋଲୋୱର୍ସ।
ଫିପିଥ୍ ରୁ ୱାନ୍ କେ ଫଲୋର୍ଶ୍। ନା କଣ କିଛି ସିକ୍ରେଟ୍ ଅଛି କରିବାର।
ସିକ୍ରେଟ ମାନେ କଣ ସିକ୍ରେଟ ଅଛି ମୁଁ ସେମିତି ଆଗରୁ ମୁଁ ରିଲ କ୍ରିଏଟ କରୁଥିଲି। ରିଲ କ୍ରିଏଟର ଥିଲି ଆଉ ଗେମର ଥିଲି। ମାନେ କଣ୍ଟେନ ବନଉଥିଲି ମୁ ଆ ଆଗରୁ। ତ ସେଇ ସବୁ ଏବେ କ୍ୱାଇଡ କରିସରିଲିଣି ଯୋଉ ପାଠ ପଢା ଟିକେ ପ୍ରେସର ଆସିଲା ତ ସେ ସବୁଛଡିବାକୁ ପଡିଲା ଟ ମତେ କ୍ଵାଇଡ କରିଦଲି ସେ ସବୁ। ବେଶୀ ଆଉ ୟୁଜ୍ କରୁନି ମାନେ ବନଉନି କଣ୍ଟେନ ଆଉ ବନଉନି ଆଉ ରିଲ୍ସ କ୍ରିଏଟ୍ କରୁନି ଆଗରୁ ଭଲ ମାନେ ଏମତି ସିନେମା ଟିକ୍ ରିଲ କରୁଥିଲ ବି ଆଉ ସେମିତି ଏ ଏଡିଟିଂ ବି କରୁଥିଲି ଆଉ ଗେମ୍ ବି ଖେଳୁଥିଲି। ଗେମରିଲ ବି ଆକ୍ଟିଭ କରୁଥିଲି ତ ସେବେ ଆଉ ସେଟା ଏମିତି ଏବେ ଆଉ କରିପାରୁନି। ଏମେତି ତ ସେଇରା ବି କରିନା ମୋର ଭଲ ସିନ୍ କେ ଆସଥିଲା ଆଉ ଗେମ ଫ୍ରେଣ୍ଡ ବି ବହୁତ ଆସିଥିଲେ ଭାରି।
ଓହୋ ସେମିତି ହେଇକି ହେଇଯାଇଛି ଥ୍ରି କେ ଆଉ। ଭଲ ହେଲା ଆଉ ତମର ଯୋଉ ଭିଡିଓଜ କରୁଥିଲ କେତେ କଣ ଏମତି ଭିଉଜ ଆସୁ
ସରା ସବୁ ଡିଲିଟ୍ କରିଦେଇଥିଲି ଡିଲିଟ୍ କରିଦେଇଛି।
କଞ୍ଚ।
ଡିଲିଟ୍ କରିନା। ଆକାଉଣ୍ଟ ଡିଲେଟ କରିଦେଇଥିଲି ଆକାଉଣ୍ଟ ତାପରେ ପୁଣି ଅନ୍ ଡିଲେଟ କରିଦେଇଥିଲି ଜଣେ ମତେ ନାହିଁ କିଲେକି ଆକାଉଣ୍ଟ ଡିିଲେଟ୍ କରନି। ତୋର ଏତେ ଫଲୋର୍ସ ଅଛ ଅଛନ୍ତି ଥ୍ରି କେ ଫଲୋର୍ସ ତ ଏତ ବି ତତେ ପିଲା ଆଣିଛନ୍ତି। ତୁ ଆକାଉଣ୍ଟ ଡିଆକଟିଭ୍ କରନି ମାନେ ମୋର ଗେମି ଆକାଉଣ୍ଟ ଗୋଟେ ବି ଥିଲା ପର୍ସନାଲ ଆକାଉଣ୍ଟ ଗୋଟେ ଥିଲା ଆଉ ଗେମ୍ ର ବି ଥିଲା ଗୋଟେ କିଛି ତ ସେଥିରୁ ଗୋଟେ ଆକାଉଣ୍ଟ୍ ପୁରା ଡିଲିଟ୍ କରିଦେଇଚି ପୂରୁଣା ନା ଏବେ ଡିଲିଟ୍ ହେଇ ସାରିଲାଣି ପ୍ରପରମେଣ୍ଟ୍ ପାଇଁ ସେଇ ଆକାଉଣ୍ଟ୍ ଟା। ଏବେ ଆଉ ନାହିଁ ଆକାଉଣ୍ଟ୍ ଏବେ ଗୋଟେ ଆକାଉଣ୍ଟ୍ ଅଛି ଯୋଉଟା ପର୍ସନାଲ ଆକାଉଣ୍ଟ୍ ଟା ସେ ଆକାଉଣ୍ଟ୍ ରେ ରିଲ୍ ବନା ଛାଡୁଥିଲି ତ ଏବେ ଏବେ ରିଲ୍ ଆଉ ବନଉନି ସବୁ ଡିଲିଟ୍ କରିଦେଇଚି ଖାଲି ନିଜ ଫଟୋ ଦୁଇଟା ପୋଷ୍ଟ ଅଛି ସେତିକି ଆଉ।
ଓହୋ ଭଲ ଭଲ ଦେଖିଆ ଦବ ଅଉ। ହଁ ଇନଷ୍ଟାଗ୍ରାମ୍ ଆଉ ସେଥିରି ବି କେଟା ଏବେ ତ ଥିବ ବୋଧେ?
ହଁ ଏବେ ସେ ଟିକେ ଭଲସେ ଅଛି।
ଖାଲି ଭିଡିଓସ୍ ଗୁରା କାଟି ଦେଇଚି ଆଉ।
ହଁ ହଁ ଭିଡିଓ ସବୁ କାଟି ଦେଇଛି।
ଓହୋ।
ଏମ୍ ବି ଆଛା ଖାସା ଭିୟୁ ବି ଯଏ ଭିୟୁ ବି ଯଏ ଭାଇରାଲ୍ ହୁଏ ଭିଡିଓ ବହୁତ୍ ଭିଡିଓ ଭାଇରାଲ୍
ମ୍ୟାକ୍ସିମମ୍ ହାଏଷ୍ଟ୍ ଭିୟୁ କେତେ ଯାଇଚି?
ହାଏଷ୍ଟ୍ ଭିୟୁ ହଣ୍ଡ୍ରେଡ୍ କେ ପ୍ଲସ୍ ଯାଇଚି।
ହଣ୍ଡ୍ରେଡ୍ କେ ପ୍ଲସ୍ ଅଛି ତାପରେ ଏକ୍ଟିଙ୍ଗି କରୁଥିବେ ତାହେଲେ
ମାନେ ଡିଲେଟ୍ କରିଦେଇଚି। ଦୁଇ ତିନି ଦିନରେ ଯାଏ ଭାରି ତ ମୁଁ ସବୁ କଣ୍ଟେଣ୍ଟ ବନେଇଦିଏ ଯୋଉଟା ଓଲଡ୍ କଣ୍ଟେଣ୍ଟ ରହିଯାଏ ମାନେ ଆକାଉଣ୍ଟ ରେ ପୁରା ରିଲ୍ ରଖିଦି ରଖିଦିଏନି ମୁଁ ଧର ଆଜି ଛଅଟା ଭିଡିଓ ପୋଷ୍ଟ୍ କଲି ଅପ୍ଲୋଡ଼୍ କଲି ତ ଆ କାଲି ଯୋଉ ଛଅଟା ଭିଡ଼ଓ ଅପଲୋଡ୍ କରିବି ସେଥିରୁ ତିନିଟାରେ ଡିଲେଟ୍ କରିଦେବି ତ ସେମିତି ଆଉ ସେମିତି କରିଦିଏ।
ଓହୋ ଏମିତି୍ ଆଉ।
କିଛି ଟାଇମ୍ ପାଇଁ ରିଲ୍ ଭାଇରାଲ୍ କରେ ମାନେ ପରମାନେଣ୍ଟ୍ ପାଇଁ ନୁହ ଆଉ କେମିତି ଗୋଟେ ଗୋଟେ ବି ଭାଇରାଲ୍ ଯାଏନି ସେଇଟା ୱାନ୍ କେ ଭିୟୁ ୱାନ୍ କେ ଟୁ କେ ଭିୟୁ ଭିତରେ ରହିଯାଏ।
ଭଲ ତାହେଲେ ଆଉ ଇନଷ୍ଟାଗ୍ରାମ୍ ଗ୍ରୋଥ ଆଇଡିଆ ଅଛି ତମର ସବୁ।
ହୁଁ ଏବେ ବି ଆସ୍ତେ ଆସ୍ତେ ଆଉ ଇଚ୍ଛା ନାହିଁ କିଛି କରିବାକୁ ଇଚ୍ଛା ହଉନି ଆଉବି କଣ ରିଲ୍ ଟାଇମ୍ ହିଁ ନାଇଁ ସେଗରା ସବୁ ବିଷୟରେ ସେ ଆଡକୁ ଧ୍ୟାନ ଦବାକୁ।
ଓହୋ ହଁ ସେଇଟା ବି ଠିକ୍ କଥା ଆଉ ଏଡିଟିଂ ଆ କୋଉଥୁରୁ କର?
କ୍ୟାପକଟ୍ ରେ।
ହଁ କ୍ୟାପକଟ୍ ରେ ତାମାନେ ପୁରା ବଢିଆ। ର୍ ଏଡିଟିଂ ଆଉ ଗୋଟେ ବିଡିଓ ଏଡିଟିଂ କରିଆ କେତ୍ ସମୟ ଲାଗେ?
ମତେ ପା ଗୋଟେ ରାତି ଲାଗିଯାଏ ଯଦି ପୁରା ପରଫେକ୍ଟଲି କରିବି। ହଁ ହଁ ସାଙ୍ଗ୍ ଯୋଉ ସାଙ୍ଗର ଲାପଟପ୍ ଆଣେ ଭାରି ଜଣେ ସା ଘରପାଖର ଆମ ମାର୍କେଟରେ ଜଣକ ତାଙ୍କ ଲ୍ୟାପଟପ୍ ଆଣେ ଭାରି ନହେଲେ ତାଙ୍କ ଘରକୁ ଯାଇଭାରି ତାଙ୍କ ପିସି ରେ କରେ ତାଙ୍କ ଲାପଟପ୍ କାଳେ ଫୋନ୍ ରେ ତ ମୋର କ୍ରାସ୍ ହେଇଯାଏ କ୍ୟାପକଟ୍ ମାନେ ବେଶୀ ସମୟ ୟୁଜ୍ କରିପାରେନି ମିନିମମ୍ ହାଏଷ୍ଟ ଫୋନ୍ ହିଁ ଦୁଇ ଘଣ୍ଟାରୁ ଅଧିକ ୟୁଜ୍ କରିପାରିବୁନି ଫୋନ୍ ଓ ଓଭର ହିଟ୍ ହବ ଆଉ ବିପିନ୍ ଯୋଲରାଏ୍ ଅ ୟୁଜ୍ କରେ ତ ସେଥିପାଇଁ ୟୁଜ୍ କରିପାରେନି।
ହଁ ହଁ ହଁ।
ସେଥିପାଇଁ ଲାପ୍
ଓହୋ ନ ଗୋଟେ ଭିଡିଓ ଗୋଟେ ରାତି ପଳେଇବ
ହଁ ଗୋଟେ ଭିଡିଓ ଗୋଟେ ରାତି କେତେବେଳେ ପାଞ୍ଚ ଘଣ୍ଟା ଦୁଇ ଘଣ୍ଟା ଯେତେ ଅନୁଯାଇ ଭିଡିଓ ଦଉ କହିଲା ମୁଁ ତିରିଶ୍ ମିନିଟ୍ ର ଗୋଟେ ଭଲ ଭିଡିଓ କ୍ଲିକ୍ କଲି ମା କି ମୋତେ ଏଇଟାରୋଇଁ ସେମିତି ପେଡରାଇଟି ଅଛି ନା ମାନେ ଜିକେ ବି ଦେଲା କି ଭାଇ ମୋର ଭିଡିଓ ଟା ଏଡିଟ କରିଦିଅ ମୁଁ ଏତେ ଦେବି ତମକୁ। କିଛି ତମେ ଇନକମ୍ କରିପାର ସେ ଭିଡିଓରୁ। ଏଡିଟ କରନା। ତ ସେମିତିରେ ବି କହିଦିଏ। ସେଇ ଭିଡ଼ିଅ ଟାକୁ ମଧ୍ୟ ଧ୍ୟାନ ଦେଇନାଇ ପାରେ। ତ ସେଇଟା ବି ଅଧିକ ଟାଇମ ଲାଗିଯାଏ। ଛଅ ରୁ ସାତ ଘଣ୍ଟା ଲାଗିଯାଏ। ହଁ ହଁ ଏବେ ସେ ସେଥିରୁ ସବୁ ଦୂରେଇ ସାଇଲିଣି ମାନେ ଆଉ ନାହିଁ ମାନେ ସେମିତି କିଛି ଏବେ ବି ଆଉ ସେ ସ୍କେଲବି ନାହିଁ ସବୁ ସ୍କେଲ ବି ସରି ସାରିଲାଣି। ଏମିତି ଆଉ କରିପାରିବିନି। ଏବେ ଆଉ। ମାନେ ଯିଏ ଏବେ ମେସେଜ ଟେକ୍ସଟ ଫେକ୍ଷ୍ଟ କଲାକି ଫଟୋ ଏଡିଟିଙ୍ଗ ଭିଡିଓ ତେବେ ମୁଁ ନାଇଁ କରିଦଉଛି କି ମୁଁ କରିପାରିବିନି। ମୁଁ ଆଉ ସେଇ ନାହିଁ। ଫୋନ୍ ଟାବି ଏବେ ଖରାପ ହେଇଯାଇଛି।
ଓ ହୋ। ତାହେଲେ ବଢିଆ କଳା ତମ ଭିତରେ ଅଛି ଆଉ। ଭିଡିଓ ଏଡିଟିଂ କରୁଛ ଭାଇ ଗୋଟେ ଭିଡିଓ ଟାଏ ଛାଡିବ ଦେ କେମିତି ଇଏଡିଟି କରୁଛ ନା ଗୋଟେ ବି ଥିବ ନା କିଛି ନାହିଁ।
ହୁଁ ନାହିଁ ମୁଁ ଦେଖ ପୁରୁଣା ଭିଡଓ ଗୋଟେ ଥିବ ସେଇଟା ଦେଖି ଛାଡୁଛି।
ଛାଡିବ ଦେଖିବା ଆଉ କେମିତି କଣ କରୁଛ। ମାନେ ତମର ଯୋଉ ଗୋଟେ ରା ତି ଲାଗିଯାଏ ତମର ଯୋଉ ଭିଡିଓ ଏଡିଟିଂ କରିବାକୁ ମାନେ କେତେ ମିନିଟ ଭିଡିଓ?
ଅ ମିଣ୍ଟି ମାନେ ଗୋଟେ ମିନଟି କେତେବେଳେ ୱାନ ଗୋଟେ ପଏଣ୍ଟ ଏ କୋଡିଏ ସେକେଣ୍ଡ ର ଭିଡିଓ। ଟିକେ ରହିବେ ଟିକେ ରହିଲେ। ମୁଁ କଲ ବ୍ୟାକ କରୁଛି। ଟିକେ ରହିଯାନ୍ତୁ।